ଓ ହ୍ୟାଲୋ ଜାଣିପାରିଲେ ମ୍ୟାମ?
ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ଆପଣଙ୍କର ହେଇଯାଇଛି କି?
ଅଁ ସାର୍ କରିଦଉଥିଲେ ଏଇନେ ତ। ବସିକି ମୁଁ ଏଠୁ କହିଲି ଫାଷ୍ଟ କଲ ଯିଏ କରିଛନ୍ତି ଆଉ ରୋଷେଇ ରୁଟି ଆଉ ବୁଟ ଆଳୁ ତରକାରୀ।
ଟି ଆଉ ଫୁଟ ଆଳୁ ତରକାରୀ ମୋ ଝିଅ କାନ୍ଦୁଛି ଯେ ମୁଁ ଭା ତ ଖାଇବି ଅବିକା ମୁଁ ଭାତ ଖାଇବି।
ଓହୋ। ମୋ ପୁଅର ବି ଭାତ ପସନ୍ଦ ରାତିରେ।
ହଁ ବା ସେ ଟୋଟାଲି ରାଜି ନାହିଁ ମୁଁ ଏବେ ଯାଉଛିି ତା ପାଇଁ ଆଳୁ ଭାଜିବି କି କଣ କରିବି ରୁଟି ତରକାରୀ କରିଛି ସିଏ କ୍ଷୀର ଖାଇବନି ରୁଟି ଖାଇବନି ସିଏ ଅବିକା ଭା
ଯିବ। ଉଁ ହୁଁ ଭାତ ପୁଣି ମାନେ ପଖାଳ?
ପଖାଳ ଖାଇବ ସିଏ ଏଇନିକା ହଁ।
ହୁଁ।
ଉଁ ମାନେ
ଆଉ ସାର୍ ସାର୍ ଆଉ ଆପଣ ରୁଟି? ହ୍ୟାଲୋ। ହ୍ୟାଲୋ।
ଆଜ୍ଞା? ହ୍ୟାଲୋ ଭୟସ ସିଏ ହଁ ତାକୁ କିଏ ସ୍କୁଲ ଲେ କହିଦେଇଛନ୍ତି ଯେ ଆଉ ତୁ ନେଇ ଯାଇଥିଲୁ କଣ କି ମା ମା କଣ ଷ୍ଟିକର।
ଉ
ଷ୍ଟିକର ନେଇ ଯାଇଥିଲୁ ଆଉ ତୁ ଚୋରଣୀ ଆସିକି କାନ୍ଦିକି
ହୁଁ ହୁଁ ହୁଁ ଚୋରଣି ବେଲି କହିଦେଇଛନ୍ତି।
ଆଁ ସେଇଥିପାଇଁ ଆସି କାନ୍ଦୁଛି। ମୋତେ ସେ ଚୋରଣି କହିଲେ ତୁ ମିସ୍ କୁ ଫୋନ୍ କରିକି ଅବିକା କହ ଆଉ ମୁଁ ସେମିତି କିଛି କରିନି ସେ କାହିଁ ମୋତେ କହିଲେ। କାନ୍ଦିଲା ତାପରେ ତାଙ୍କ ମିସ୍ କୁ ଫୋନ କଲି ମିସ୍ ସେଠୁ କହିଲେ କିଏ କହିଛି? ଚି ହେଟୁ ଚାଲିଲା ଗୋଟେ ଘଣ୍ଟା ପାଲା। ତାପରେ ପୁଣି କାନ୍ଦିଲା କେତେ କଣ ଷ୍ଟୋରି ବସିକି କହିଲା। ମୋର କେହି ଭଲ ଫ୍ରେଣ୍ଡ ନାହାଁନ୍ତି ଇଏ ସିଏ ଏମିତି ଆଉ।
ଉଁ।
ସେ ଯା କହିବ ସେୟା।
କେତେ ଇୟର ହେଲା?
ପଚାରିନି ଆସି ତ ସାତ ବର୍ଷ ହେଇଗଲାଣି।
ଓହୋ।
ମାନେ ସେ ଯେତେବେଳେ ଆସ ମାନେ କଣ ମୁଁ ଆସିଛି ତ ଅଫିସରୁୁ ତାକୁ ଫାଷ୍ଟ ପଚରା ହେଲା ତୁ କଣ ଖାଇବୁ କହିଲା ମୁଁ ସିମେଇ ଖାଇବିନି।
ହୁଁ।
ହୁଁ ଅଚାର କହିଲେ ରୁଟି ଖାଇବେ ବୋଲି ରୁଟି ଫୁଟି କରିସାରିଲା ପରେ କହୁଛି ଯେ ମୁଁ ଭାତ ଖାଇମି ହୁଁ। ତା ବା ତରେ କଣ କର। ପଳେଇଆାଇଲି ବାପା ଝିଅ ବୁଝାବୁଝି ହୁଅ।
କାଲି।
କଲେଣି ମୋର ପଳେଇଆାଇନି ପଳେଇଆାଇନି ବାହାରୁକୁ ମୋର ନା କପି ଗପି ଯିମି ସେ ତାଙ୍କର ବାପା ପଛ କରିଥାନ୍ତୁ କଣ କରୁଛନ୍ତି ସେ ଭିତରେ
ହୁଁ।
ସେ ବି କଣ ଏତେ ଦିନ ହେଲାଣି ଯୋଉ ଘରେ ରହିଯାଇଥିଲା ତାକୁ ସ୍କୁଲ ଯିବା ପାଇଁ ବର୍ତ୍ ତ ମ ବହୁତ କଷ୍ଟ ରହିଯାଇଥିଲା ନା ବହୁତ ଦିନ ହେଲା ତାପରେ ଡେ କେୟାର ବି ଯାଉଥିଲା ନହେଲେ ଆମ ପାଖରେ ବେସି ଟାଇମ୍ ରୁହେ। ତ ସକାଳେ ଯାଇକି ରାତିରେ ଆସ ଯେତେବେଳେ ତାକୁ ଯାହା ହେଲେ ବି ଛୋଟ ପିଲା ମନ ଦୁଃଖ ହଉଛି।
ହଁ ହଁ ତାପରେ ଏତେ ଛୋଟ ଏଜ ରୁ ବି ଡେ କେୟ ତାପରେ ସ୍କୁଲ ହେଲା।
ହୁଁ ତାପ ସେ ଯାଉଛି ପାଞ୍ଚଟା ପଇଁଚାଳିଶ ରୁ ସ୍କୁଲ କୁ ଆସ ସାତଟା ବେଳ ମାନେ ଭାବନ୍ତୁ ମାନେ ପୁରା ସେବେଣ୍ଟି ପରସେଣ୍ଟ ସେ ବାହାରେ ରହିଲେ ଖାଲି ଯଉ ରାତିରେ ଆସୁଛି ଆମ ପାଖରେ ପାଠ ପଢ଼ୁଛି। ମାଡ ଖାଉଛି ପାଠ ପଢିଲା ବେଳେ ତା ବାବାଙ୍କ ପାଖରୁ ମୁଁ ତ ବାଡେନି ତା ବା ପା ଜା ବାଢାନ୍ତି ମାଡ଼ ଖାଇବ ଆଉ ଶୋଇବ ରାତି।
ମାନେ ଦିନ ଯାକ ସେ ସ୍କୁଲ ରେ ରହୁଛି?
ହୁଁ।
ଓ ହୁ ଡେ କେୟାର ମାନେ ଦିନ ଜାକ ଟୁଟ ଟାଲ ଚାଡ଼ିଦେଇଛ।
ହୁଁ ହୁଁ ହୁଁ ସେ ପାଞ୍ଚଟା କେତେରେ ଯାଉଛି। ପାଞ୍ଚଟା ଚାଳିଶ ରେ ଯାଉଛି ସକାଳୁ ଗାଧୋଇ ପାଧୋଇ ତା ଖାଇବା ଧରି ସେ ତାର ବ୍ୟାଗ୍ ପତ୍ର ତାର ଡ୍ରେସ ପତ୍ର ସବୁ ଧରିଯାଉଛି। ଆସିବ ସ୍କୁଲ ରୁ ଆସିବ ଧନ ତୁ ଆସିଲାଡୁ କେତେଟା ହେଇଯାଉଛି ବାରଟା ନା? ବାରଟା ହେଇଯାଉଛି। ଡେ କେଆର କୁ ଡେ କେଆରେ ଖାଇ ପିଇକି ଶୋଇ ଉଠିକି ତା ବାବା ଆସିଲା ବେଳୁ ସାତଟା ବେଳକୁ ଆଣୁଛନ୍ତି। ମାନେ ସିଏ ଆମ ସହିତ ଷ୍ଟ୍ରଗଲ୍ କରୁଛି ବର୍ତ୍ତ
ହୁଁ ବହୁତ ଷ୍ଟ୍ରଗଲ କରୁଛି ବହୁତ ଛୋଟ ରୁ।
ହଁ ଦି ବର୍ଷ ବେଳୁ ସେ ଡେ କେଆର।
ବା ବା।
ଏଇ ଯୋଉ ବର୍ଷା ହେଲାନି କି ବର୍ଷା ପାଇଁକା ଆଜି ହେଲାଣି ତାଙ୍କ ସ୍କୁଲ
ସ୍କା କ୍ଲାସ ରେ ପା ଡେସ୍କ ବେଞ୍ଚ ସବୁ ପଡିଥିବ ତାଙ୍କ ସ୍କୁଲରେ ଆଜି କହିଥିଲେ ଅଖା ଖେଳ କରିବେ। ଅଖା ଭିତରେ ପଶିକି ଡେଇଁବେ ସେଆକୁ ହଁ ଅଖା ଡିଆଁ। ସେଆକୁ କହୁଛି ମାମା ଆଜି ଅଖାଡିଆଁ କାହିଁ ଖେଳ ହେଲାନି? ସିଏ ଆସିକି ମତେ କୁସଚିନ୍ କଣ ପଚାରିଲା ଆପଣ ଶୁଣୁନାହାନ୍ତି ମାମା ମୁଁ ମୁଁ କେବେ କାହା ଜିନିଷ ହାତ ମାରେ ମୁଁ କହିଲି ନା। ନା ମୁଁ କେବେ କାହା ଜିନିଷ ନିଏ ମୁଁ କହିଲି ନା। ନା ମତେ ତାହଲେ କାହିଁ ସେ ଚୋରଣୀ କହିଲା ତାପରେ କାନ୍ଦିଲା। ସିଏ ବି ପଚାରିବ ସାର୍ ଙ୍କୁ ପୁରା ଶାନ୍ତ। ମାନେ ଯିବ ଯେତିକ ଟାଇମ ବସିଥିବ ମାନେ ହବ ମୋବାଇଲ ଟିକେ ଦେଖିବ ଆସିବ।
ହଁ ସାର୍ କୁହନ୍ତି ମ୍ୟାଙ୍କ ଝିଅ ଆସିଥିଲେ।
ସେ ପରା ଶାନ୍ତ ତା ବାପା ଟିକେ ଶାନ୍ତ ସେଥିପାଇଁ ସେ ଶାନ୍ତ। ଉ ନା କାହିଁ ସେ ତ ଯାଇଥିଲା। ସେ କିନ୍ତୁ ଆଚ୍ୟୁୟେଲି ତାର ସେଦିନ ପେସେନ୍ସ ରହିଲାନି ଜମା ମୁଁ ପଳେଇବି ମୁଁ ବାବା ଆସୁ ଯିବାଁ। ହେଁ ହେଁ ହେଁ ହେଁ ସେ କେତେ ମୁଁ କହିଲି ସାର୍ ତାକୁ ନେଇଯାଆନ୍ତୁ। କେତେ ମନଦୁଃଖ କରୁଥିବ ନେଇଯାଆନ୍ତୁ। ଏଇଆ ଆଉଁ। ଆଉ ଆଜି ଆପଣଙ୍କର ରୋଷେଇ କଣ ହେଇଛି?
ରୋଷେଇ ବା ବୁ ରୁଟି ବୁଟ ଆଳୁ ତରକାରୀ।
କଣ ଖାଇ ସାରିଲେଣି?
ହୁଁ ହୁଁ ସାରା ଆସିଲେ ମାନେ ସାଙ୍ଗେ ସାଙ୍ଗେ ଖିଆ ପିଆ।
ଓ ହୋ ସାର ଯାଇକି ପହଞ୍ଚିଲା ବେଳକୁ ନଅଟା ପାଖାପାଖି ହେଇଯାଉଥିବ।
ନଅଟା ଦଶ ପନ୍ଦର କେଉଁଦିନ ନଅଟା କେଉଁଦିନ ଯଦି ସାର୍ ସାଢେ ଆଠଟା ପାଖାପାଖି ବାହାରନ୍ତି ସେଦିନ ସାଢେ ନଅଟା ଦଶ ନଅଟା ପଇଁଚାଳିଶ।
ହଁ ହଁ ଘଣ୍ଟେ ଦେଢ ଘଣ୍ଟା ଲାଗୁଛି।
ହଁ। ଆଉ ନହେଲେ ନାଇଁ ସାର୍ ଯଦି ଟିକେ ବେଗି ବାହାରିଥିବେ ତାହେଲେ ଆଜି ଏଠିଁ ନଅଟାରେ ଆସି ଏଠିକି ଆସିକି ପହଞ୍ଚିଲେ ତାଙ୍କର ଧୁଆ ଧୁଇ ହୁଅନ୍ତୀ। ମୁଁ ହେଠୁ ରୋଷେଇ ସାରିକି ଟିକେ ଲାଟିନ୍ ଯାଇଥିଲି। ଆସିକି ତ ଖାଇଲି ଆଉ।
ମୁଁ ତ ଆସିକି ପୁରା ଗାଧେଇ ପଡେ। ଏଁ ସିଆଡେ ଗୋ
ନାଁ ଦିନ ଯାକ ଟାୟାର୍ଡ ଲାଗେନି।
ସିଏ ପା ଗୋଟେ ଡ୍ରେସ୍ ତାକୁ ପୁଣି ଇଏ ମୁଁ ଡେଲି ଆସିବି। ଗାଧେଇବି ବାଥରୁମ୍ରେ ଡ୍ରେସ ଟା ରଖିବି ମାନେ ପ୍ୟାଣ୍ଟ ଗୁଡା ଯଦି ବି ନ ଧୁଏ କିନ୍ତୁ ମାନେ ସାର୍ଟ ଟା ମୁଁ ଡେଲି ଧୋଇବି ଡେଲି ସଫା କରିବି ତାକୁ। ନ ହେଲେ ମୁଁ ସେକେଣ୍ଡ ରେ ପିନ୍ଧିକିଯାଇ ପାରିବିନି। ଆମ ପିଲା ଗୁଡା କଣ କରନ୍ତି ନାଁ? ସେ ୱକିଲି ତାର ଉଁ ତିନିଟା ସାର୍ଟ ନାଁ। ୱକିଲି ସାରା ସେ ତିନିଟା ସାର୍ଟ ପିନ୍ଧିକି ଥିବେ ମାନେ ଆଉ ତୋ ଜ୍ୱାଇଁ ତାର ସନଣ୍ଡେ ବି ଡ୍ରେସ ପିନ୍ଧିବେ ୟୁନିଫର୍ମ। ଆଉ ମୁଁ କଣ ଡେଲି ଆସିବି ସଫା କରିବି ତାପରେ ପୁଣି ନେଷ୍ଟ ହଁ ଶୁଖେଇବି ତିନିଟା ତ ଅଛି ତ ଅଭିଅସିଲି ହେଇଯାଉଛି ଚାରିଟା ମୋର। ସେମାନଙ୍କର ତିନିଟା ମୋର ଚାରିଟା ମୋର ଗୋଟେ ଜଷ୍ଟ ଟିକେ ଚିରି ଯାଇଥିଲା। ତାକୁ ଆଉ ଗୋଟେ ବନେଇ ଦେଇଥିଲେ ଯେତେବେଳେ ରଞ୍ଜିତ ସାର୍ ଆସିଥିଲେ ପାଟିଚୁ ତ ସେଇଥି ପାଇଁ ମୋର ଚାରିଟା।
ସାରଙ୍କରତ ମୋର ଷ୍ଟି ସାର ଷ୍ଟିଚିଙ୍ଗିକରିକି ଦେଇଛନ୍ତି ତ। ମୁଁ ଆଇରନ୍ ଲଗେଇ ଦେଇଚି।
ହଁ ସାର୍ ବା କହୁଥିଲେ ସେଇ କଥା ସାରଙ୍କର ଗୋଟେ ହାଁ ବା। ପାଟିକଲେବି ସାର୍ କହିଲେ ଏମିତି କଲେ କେମିତି ହବ ନାଁ କଣଟେ କହିଲା। ସାରେ କୋଉଠିଁ ପାଟି କରନ୍ତି କି ସାର୍ ପାଟି କରନ୍ତି ନି।
ହଁ ନାଇଁ ସେଇ ସାର୍ ପାଟି କଲେ ମୋତେ।
ଆଁ ଚୌପଟି ଯିବୁ ନା ଓ ହୋ।
ଗୋଡ ବନା। କଣ କରିବା ମୁଁ ତ ଆଇରନ୍ ଲଗେଇ ଦେଇଚି। ଆଉଁ ମୋର ଆଉଁ ଖ୍ୟାଲ ନାହିଁ ଯେ ସେଟା ଏତେ ସିଲିକ ଟା ବୋଲି। ମୁଁ କହିବି କଟନ ସାର୍ଟ ର ଦେଇଦେଇଚି ପୁରା ହାଇଫେମ୍ ରେ। ଦେଇ ଦେଇକି ତାଙ୍କ ସାର୍ଟ ଆଇରନ୍ କରିଥିଲା କଣ?
ଆପଣ ଦେଖିବେ ଲାଗିଯିବ ସେଟା ସିଲିକି ନ ମାନେ ନ ନ ସିଲିକି ଟିକରେ ବି ଦେଇକି ଆପଣ କଲେ ବି ଦେଖିବେ ଟ୍ରାଏ କରିବେ ଲାଗିଯିବ। ତାକୁ ପେପର ପକେଇକି ହିଁ କରିବେ ତା ଛଡା ଅନ୍ୟ ଗତି ନାହିଁ। ସେ ପୁରା କୋଉ ଭଳିଆ କହିଲେ ଲାଇଲନ୍ କପଡା ଟା।
ଲାଇଲନ କପଡ଼ା।
ମୋର ଯୋଉଟା ଦେଇଛନ୍ତି, ସେଇଟା କଟନଟା ମୋର କଟନ ଦେଇଛନ୍ତି। ହ୍ୱାଇଟ ଜୋ ସାର୍ଟ କଟ ତାପରେ କଣ କି ଆମ ୟୁନିଫର୍ମ ହେଲେ ବି କଣ ହବ ମାନେ ସୁଫୁ ପିନ୍ଧି ହବନି, ଆମର କଣ ଶୁ ପିନ୍ଧିବୁନି ରିଜନ ହଉଚି ବର୍ଷା ହଉଚି ହଁ ଜୋତା ଫୋତା ବି ଭିତରେ ପିନ୍ଧିକି ରହିବ କି କଣ କରିବ ଭିତରକୁ ଯା। କଣ କରିବୁ ଇଏ ହେଇପାରିବ, ନହେଲେ ତ ବର୍ଷା ଯେମିତି ହବ ଯେ କିଛି କରିପାରିବନି ଆଉ।
ବର୍ଷାରେ ବି ସୁ
ହଁ ।
ତାପରେ ସେଦିନ ମୁଁ ଗଲାବେଳକୁ ବି ଆମ୍ ପାପାଙ୍କର ମୋର ଠିଆ ହେଲୁଣି ବାହାରେ ଇଏ ହେନ୍ତ କଷ୍ଟମର ଦେଖଉଛନ୍ତି। ସେଠୁ ବି ଛାଡିକି ଆସିହବନି ବି। ଏତେ ସମୟ ପରେ ସେଠୁ ଗଲେ ମୁଁ ଠିଆ ହେଇକି
କଥା ହେଉଚି।
ହୁଁ।
ମୁଁ ଆଜି ବାହାରି ସାରିଲା ପରେ, ପୁରା ସମସ୍ତେ ସାର୍ ଘରିକା ଯାଇସାରିଲେଣି। ମୁଁ ବାହାରୁଚି ସାର୍ ମିଲନ ସାର୍ ବି ଥିଲେ ବୋଧେ ବାହାରୁଥୁଲେ। ପ ପାପୁ ସାର୍ କଲିଙ୍ଗବେଲ୍ ଟା ମାଲେ, ତାପରେ ମୁଁ ଗଲି ଭିତୁରୁକୁ ମୁଁ କଇଲି ସାର୍ କଣ ହେଲା, ନା ବାପି ଆସିଥିଲା ବାପିିକି ଟିକେ ଅଁ କୁହ କି? ନା ବାପି ପାଇଁ ଟିକେ ଠିଆ ହୁଅ ତାକୁ ଚାବି ଗୁଡ଼ା ଦିଅ, ସେତେଏଳୁକୁ ଆଟ୍ ଟା ପାଖାପାଖି ହେଇଗଲାଣି। ଚାପି ଗୁଡା ଦିଅ ସେ ଗାଡି ଭିତରେ ପୁରେଇ ଦବ, ତାପରେ ତମେ ଯିବ। କିନ୍ତୁ ସେଇ ଜାଗା ରେ ଯଦି ଟୁକା ସାର୍ ଥିବେ, ସିଏ କଅଁ କହିବେ ତପସ୍ୱୁନୀ ତମେ ବାହାରି ଯାଅ, ମୁଁ ଚାବି ଦେଇଦେବି, କି ମୁଁ ପୁରୀଇ ଦେବି।
ପାପୁ ସାର୍ ଉଠିକି ଆସିବା ବୋହୁତ୍ କଷ୍ଟ। ଏଇବଳିଆ କଥା ଆଉ।
ମୁଁ ପାଖୁ ସାର୍ ଙ୍କ ସହିତ କଥା ହେଇନି, ମୁ ସେ ତୁକା ସାର୍ ଙ୍କ ସାଥିରେ କଥା ହେଇଛି।
ହେ ସାର୍ ପୁରା ମାନେ ଭଲ, କେମ୍ତି କଥା ହେଇଛନ୍ତି ମୋ ଦିଦି ଆସିଆ ମୋ ଦେହ ଖରାପ୍ ବେଳେ।
ନା ନା ନା ସାର୍ ଙ୍କ ଦେହ ଖରାପ ହେଇନି। ପାପୁ ସାର୍ ଙ୍କ ତୁକା ସାର୍ ଙ୍କର ଆମ ସମ୍ପର୍କ ହୋଉଛି ଆମ ସେଥିରେ ବୋହୁତ ପୁରୁଣା।
ଅଁ ହଁ।
ସେ ପୁରା। ହଁ ମାନେ ଫାଷ୍ଟ ଯେତେବେଳେ, ଇଏ ହୁଣ୍ଡା ଏସ୍ ଏନ୍ ହୁଣ୍ଡା ରେ ଜଏନ୍ କରିଥିଲେ ତା ପରେ ସ୍ ସେ ସୁପରଭାଇଜର୍ ଥିଲେ, ତାପରେ ତାଙ୍କ ଯୋଉ ନୁଟ୍ ସାର୍ ଯିଏ କ୍ୟାଙ୍କ କୁ ଡା କି ନେଇଥିଲେ ସେଠୁ ଏସ୍ ଏନ୍ ହୁଣ୍ଡାରୁ ସେଠିକି, କିଏ ବୁଦ୍ଧି ଦେଇଥିଲା ଅବଶ୍ୟ ମୁଁ ଜାଣିନି
ଟୁକା ସାର୍ କିନ୍ତୁ ପୁରା ପର୍ସନାଲି କଣ ଇଏ କଣ କଥା ହୁଅନ୍ତି, ଦାସ ବାବୁଙ୍କ ଗୋଟେ ଥର ମୁଁ ଯୋଉ ରାଗିଥିଲି ମୁଁ କଇଲି ଛାଡ଼ିଦେବି ଇଏ କରିବି, ତାପରେ ଦାସ ବାବୁଙ୍କ ସ ତ କଥା ହେଲେ ଅଲରେଡି ଦାସ ବାବୁଙ୍କ ଥ୍ରୁରୁ ହିଁ ମୁଁ ଯାଇଛି, ମାନେ ଆମର ଯୋଉ କାର୍ମା ଟଛି କର୍ମାଟ ର ଓନର୍ ଯିଏ, ସିଏ ହୋଉଛନ୍ତି ଆମ ସାର୍ ଙ୍କ ସାଙ୍ଗ ମାନେ ସାର୍ ଙ୍କ ସା ତାଙ୍ଗ ଆଉ ସ୍ ଓନର ଯିଏ କାର୍ମାଟ ର, ଦାସ ବାବୁଙ୍କର ବୋହୁତ୍ କ୍ଲୋଜ୍ ଫ୍ରେଣ୍ଡ୍। ମାନେ ଦି ଜଣ ଯାକ ଗୋଟେ ରୁମ୍ ରେ ରୁହନ୍ତି ସେତେବେଳେ ସିଚୁଏସନ୍ ଏମିତି ଥିଲା ଯେ ସଞ୍ଜୟର, ସେ ବିସ୍କିଟ୍ ଖାଇକି ରୁହେ। ପାର୍ଲିଜି ବିସ୍କୁଟ୍ ରାତିରେ ଖାଇକି ଶୋଇଛି ଇଏ କୁହନ୍ତି ତା ଷ୍ଟୋରିଟା। କାର୍ମାଟ୍ ର ଓନର ସିଏ।
ଓ ହୋ ହୋ।
ତ ସିଏ ଇଏ ଦିଇ ଜଣଯାକ ରୁମ୍ ମେଣ୍ଟ୍ ଥିଲେ। ତ କାର୍ ମାନେ ସଞ୍ଜୟକୁ ମୁଁ ବୋହୁତ୍ ପୁରୁଣା ଚିହ୍ନିଚି, ଆମେ ତାଙ୍କ ପାଖରୁ ଦିଇଟା ଗାଡ଼ି ଆଣିଥିଲୁ କାର୍ମାଟ୍ ରୁ। ଆମର ମାନେ କିଣା ହେଇଥିଲା, ତ ମତେ ବି ସେ ପର୍ସନାଲି ଚିହ୍ନିଚି।
ହୁଁ।
ଜାଣିଛି ତାକୁ ଥିଲା, କି ତୁମେ ଆସ ଜଏନ କର ମ୍ୟାନେଜର୍ ଯେ ମୁଁ ମନା କରିଥିଲି ଯେ, ମ୍ୟାନେଜର ଆଉ ଏମ୍ପ୍ଲଇ ଆଉ ଓନର ମାନେ ତ କିଛି ଛୋଟ ମୋଟ ଜିନିଷ ହବ ଯେମିତି କି ସାର୍ ମତେ ଗୋଟେ କଁ ରାଗିକି କହିଦେବେ କି କଣ, ତା ସାଙ୍ଗ ଯେହେତୁ ସେ ମତେ କିଛି କହି ପାରୁନଥିବ ଦାସବାବୁଙ୍କ ସା ସାଙ୍ଗ ଯେହେତୁ, କି ମୁଁ ବି ଯେଦି ମତ୍ ତେ କଣ ଗୋଟେ ଭଲ୍ ଲାଗୁନଥିବ, ମୁଁ ବି କିଛି କହିପାରୁନଥିବି ସେ ଜିନଷ। ମାନେ ସେ ଜିନିଷରେ ସେ ଜିନିଷ ଘଟିବ ସେଇଠେ। ତ ମୁଁ ଏଇଠୁ ମନା କରିଥିଲି ଯେ ନା ମୁଁ ଇଏ କରିବିନି ବୋଲି କରିବିନି। ତାପରେ ସେଦିନେ ଦାସ ବାବୁଙ୍କୁ କଲ୍ କରି କଇଲେ କି
ଏମତି ସିଏ ଏବେ କଅଁ କରୁଛି ତୋର ୱାଇଫ୍, କଇଲେ ସେ ଏମତି ଅଛି ଫାଇନାନ୍ସିଆଲ୍ ସେକ୍ଟରରେ। ନା ତୁ ଦେଖେ ଆଉ ଇଏ କରେ ଗୋଟେ ଜବ୍ ଅଛି, ଜଣେ ଏମିତି ଅଟୋମୋବାଇଲ୍ ସେକ୍ଟରରେ ଇଏ ତ କରିପାରିବ ଆଉ ଇୟେ ହିସାବରେ ଇଏ କହିଲେ କି ଆରେ ସେ ସାଲରି ବହୁତ୍ ହାଇ ପାଉଛି ସେ ଯିବ ତ? ତାପରେ ମୋର ବି ପାଖ ହେଲା ପାହାଳ ତାପରେ ମୁଁ ଜାଣିନଥିଲି ସେମତି ଛୁଟି ଫୁଟି ଦେବନି ବୋଲି କି ମାନେ ଏତେ ସ୍ ଇଏ ରହିବ ବୋଲି ମତେ କହିଥିଲେ ଯେ ସାତଟା ମତେ କହିଥିଲେ କି ସାତଟା ତମେ ସାଢ଼େ ଛଅଟା ଛଅଟା ଭିତରେ ବାହାରିଯିବ ବୋଲି। ମତେ କହିଥିଲେ। ତାପରେ ସଣ୍ଡେ ବି ଅଫ୍ ନେଇପାରିବ ଆଉ ତମେ ଦେଖିବ ଯେତେବେଳେ ଯାହା ତମକୁ ସୁବିଧା ମିଳିବ ଦେଖିକି ଇଏ କରିବ ଆଉ ତମେ ତ ରହିବ ସବୁ ବୁଝ୍